ଆରେ ମୁଁ ଶୁଣିବାକୁ ପାଇଛି ତମର ଏଠି କଣ କବାଡ଼ି ଖେଳ ହଉଛି। ହ୍ୟାଲୋ ଶୁଭୁନି କି ମୁଁ ଶୁଣକୁ ମୁଁ ଶୁଣକୁ ରଛି ତମର ସେଠି କଣ କବାଡ଼ି ଖେଳ ହେଉଛି।
ହଁ ପରା ଏବେ ଇଏ ରଜ ତମେ କେମିତି ଜାଣିଲ?
ହଁ ମୁଁ ଶୁଣିବାକୁ ପାଇଛି ମୋ ଆଉ ଦି ଜଣ ସାଙ୍ଗ ଘର ସେଇଠି ତ ସିଏ ପଠେଇଥିଲେ ମୁଁ ସେଆକୁ ଦେଖ
ହଁ ହଁ ବୁଝିଲି।
ଆଉ ଏବେ ରଜ ଆସୁଛି ନା ହଁ ଭଲ ବଡ ଆକାରର କବାଡି ଖେଳ ହୁଏ କିଛି ଦିନ ପାଇଁ ବଡ ପଡିଆ ରେ ଅଛି ଆଉ କୁଆଡୁ କୁଆଡୁ ସବୁ ଲୋକ ସବୁ ଆସନ୍ତି। ତମେ ଆସୁନ ହଁ ମୁଁ ଯିବି ଭାବୁଛି। ମୋ ଭ ନେଇକି ଯିବି ଆଉ ଯଦି କିଏ ଯିବାକୁ କହିବ ତାହେଲେ ତାକୁ ନେଇକି ଯି ଯିବି ହଁ ତମେ ଆସ ଭଲ ଏଇଠି ରାତି କେଉ ଖେଳ ହୁଏ ପାଖରେ। ଆଉ ଯଦି କେ କେତେର କେତେ ଗ୍ରୁପ୍ ଲୋକ ଆସନ୍ତି। ଖେଳିିବା ପାଇଁ। ଦେଖେ ଏତେ କଥା ମୁ ତ ଜାଣିନି କିନ୍ତୁ ମୁଁ ଶୁଣିଛି। ମୁଁ ଯାଇନି କେବେ ସେଠିକି। ଆଛା ସେଠି ଆଉ ଦୋକାନ ପଡ଼େ ନା ଏମତି
ହଁ ହଁ ଭଲ ବଡ ଆକାରେ ହୁଏ ପରା। ଏଇଠୁ ପିଲା ଷ୍ଟେଟ ଲେବୁଲ୍ ରେ ବି
ଲେବୁଲ୍ ରେ ବି ଯାଇଛନ୍ତି। ଆଉ କେତେ ସବୁ ଟିଭି ନିୟୁଜରେ ବି ସବୁ ଆସିଛି ହଁ ମୁଁ ପେପରରେ ବି ଦେଖିଥିଲି। ହଁ ମୁଁ ପେପରରେ ପରେ ବି ଦେଖିଥିଲି ଆସିଥିଲା। ଯେ ବହୁତ ବଡ ଆକାରରେ ହୁଏ। ସବୁ ଭଲ ହୁଏ। ତମେ ଆସ ତମେ ତମ ପରିବାର ଧରିକି ଆସ। ଆଚ୍ଛା ମୁଁ ମୁଁ ତ ତାର କୋଉଠି କଣ ହଉଛି ମୁଁ ଜାନିନି। ମୁଁ ଖାଲି ଜାଣିଛି ତମ ସେଠି ହଉଛି ବୋଲି ମତେ ଟିକେ ଲୋକେସନ୍ ଟା ପଠେଇବୁ ମୁଁ ଯିବି ଆଉ। ଆଉ ତୁ କେବେ ଖେଳିଛୁ। ମୁଁ କେବେ ଖେଳିନି। ମୁଁ ଆମ ଏଇ ବିଦ୍ୟାଳୟରେ ଖେଳେ ଆଗୁରୁ ଛୋଟ ବେଳେ। ହଁ। ମୁଁ ବି ଆମ ବିଦ୍ୟାଳୟରେ ଖେଳିଥିଲି। ଆମର ଗୋଟେ ସାର୍ ଥିଲେ ସେ ଆମକୁ ଶିଖଉଥିଲେ। କେମିତି କଣ ଖେଳିବା ପାଇଁ ସିଏ ଆମକୁ କହୁଥିଲେ। ଆମେ ବି ଥରେ ଆମର ଏଇଠି ଖେଳୁଥିଲୁ। ହଁ ଆମେ ବି ଏଇଠି ଖେଳୁଥିଲୁ। ଘରେ ସେଇ ତମର ସେଠୁ ବି ଛୁଆ ଆସିଥିଲେ। ଝିଅ ମାନେ ସବୁ ଆସିଥିଲେ। ଆମେ ତ ଖେଳ ଜାଣିନଥିଲୁ। ସେଇଥିପାଇଁ ଆମେ ହାରିଗଲୁ ଆଉ।
ଆଛା ହେଲା ଆଉ ଥରେ ଅଧେ ପରେ ଜିତି ଯିବନି।
କିନ୍ତୁ ଭଲ ଭଲ ଛୁଆ ସବୁ ଆସିଲେ। ଭଲ କେଲ୍ ଦେଲେ।
ହଁ ସବୁ ଭଲ ହୁଏ ପା। ଆମ ଏପଟେ ସବୁ ଭଲ ଏସବୁ ଖେଳରେ ଭଲ। ପାଠରେ ନଥାନ୍ତୁ
ପାଠରେ ନଥାନ୍ତୁ ଛୁଆ। କିନ୍ତୁ ଖେଳରେ ବି ନମ୍ବର ୱାନ୍। କିଛି କଥା ନାଇଁ। ଏ ଯୋଉ ଯୁଆଡୁ ହେଲେ ତ ଗୋଟେ ଭଲ ଗୁଣ ଅଛି ଆଉ।
ହଁ ସାଠ ଅଛି ତ ପାଠ ନଥାଉ। ଆଉ ତମର ସେପଟେ ସବୁ ଛୁଆମାନେ କଣ ପଢାପଢି ନା ଖେଳା।
ଆମର ଏଠି ସବୁ ମୋବାଇଲ୍ ରେ ଖେଳ ତାଙ୍କର। କାଇଁ ହଁ କିଛି ଛୁଆ ଅଛନ୍ତି ପାଠ ପଢାରେ ପାଠ ପଢାରେ ଯୋଉମାନେ ଭଲ ତ ପୁରା ଭଲ। ଆଉ ଯୋଉମାନେ ଖରାପ ତ ପୁରା ଖରାପ। ଆଉ ମଝିରେ ବି କିଛି ଛୁଆ ଅଛନ୍ତି। ଏମିତି ଆମ ଭଳିଆ ଛୁଆ। ନା ଆଗ୍ ଖକୁ ଯିବେ ନା ପଛକୁ ଯିବେ। ମଝିରେ ରହିକି କେବେ ଆଉ
ବୁଝିଲି ବୁଝିଲି ତାହାଲେ।
ହଁ ଆମର ଏଠି ସବୁ କଣ ହଁ ଏବେ ସବୁୁ ଗୁଡ଼ି କଣ କରିବ। ହଁ ଏବେ ସବୁ ଗୁଡ଼ି ଉଡଉଛନ୍ତି ଯେ ଦିନ ରାତି ଚବିଶି ଘଣ୍ଟା।
ହଁ ଏବେ ଏଇ ଖରା ଦିନ ରଜ ଟାଇମ ଆସିଲେ ମାନେ ସବୁ କରିବେ ର ଦୋଳି ଇ କବାଡି ଆମର ତ ଗୁଡେ ତମର ସବୁ ଗାଁରେ ହୁ କଣ କେମିତି ହୁଅ
ହଁ ଆମ ଗାଁ ରେ ତ ଏତେ କାଇଁ ଦୋଳି ଲାଗେ ଆମେ ଟିକେ ବାହାରକୁ ଯାଉ ଏଇ ପାଖରେ ଗୋଟେ ଗାଁ ଟେ ଅଛି ସେଠି ଭଲ ଆକାର ହୁଏ ଦୋଳି ଫୋଳି ସାଜାସଜା ସବୁ ହୁଏ। ଫଟୋ ଉଠେଇିବା ପାଇଁ ବି ସବୁ କରିଥାନ୍ତି। ଆମେ ସେଠିକି ଯାଉ।
ତମର ସଡେ ତମ ମାମୁଁ ଘରୁ ସବୁ ଭାର ଆସେ ନା ରଜରେ।
ହଁ ମୁଁ ଆମ ଘରୁ ଆସେ। ଆ ମାନେ ଘରର ଯିଏ ବଡ ଥିବେ
ହୁଁ।
ତା
ତାଙ୍କ ପାଇଁ ଦିଅନ୍ତି ପଇସା ଡ୍ରେସ ପାଇଁ। ଆ ଆମେ ସାନ ମାନେ ଟିକେ ଜିତି କଲେ ଆମକୁ ମିଳେ ଫୁଣି। ଏଟା କଣ ରଜରେ ତାଙ୍କ ଘରୁ ସେଟା ତ ଅଷ୍ଟମୀ ଅଷ୍ଟମୀ ନା ରଜ ଗୋଟେ ଖୁସିରେ ଓହୋ ଅଷ୍ଟମିରେ କଣ ବଡ ମାନଙ୍କ ହଁ ଆମରଁ ମ ମ ଦିଅ ଖୁସିରେ ଆ ହଁ ମୁଁ ଆର ବର୍ଷ କରି ଥିଲେ ଗଲେ ଯେ ବହୁତ ପଇସା ନେଇଗଲା ସେ ଡ୍ରେସ ଟା।
ହ ଏଇପ ଆମ ଏଇ ପାଖ ଯୋଉ ଦୋକାନ ଟା ନାଇଁ
ନ ନୂଆ ଖୋଲିନି ହିଁ। ଆଣିଲି ଘରେ ଏତେ ପାଟି କଲେ ଆଉ ତାପରେ ଆଉ କେବେ ଡ୍ରେସ ଆଣିନି। ଏଥର ଆଉ ଆଣିବିନି।
ହ ନା
କହିଲୁ କୋଉଠି କମ୍ ରେଟ ରେ କୋଉଠି କମ ପଇସା ରେ ମତେ ଡ୍ରେସ୍ ସେମ ତୁ ଜାଣିଛୁ କି।
ହଁ ମୁଁ ଶୁଣ ମୁଁ ଜାଣିଛି ମୁଁ ଆଣିଥିଲି ଗୋଟେ ଏବେ ରଜ ପାଇଁ
ନ ଆମେ ସବୁ ସାଙ୍ଗସାଥି ମିଶିକି ଯାଇଥିଲୁ ଆଣିଥିଲୁ ତମକୁ ଲୋକେସନ ତାର ପଠେଇବି ଯାଇକି ସେଇଠୁ ଆଣିବ ଭଲ ମାନେ କମ ଟଙ୍କାରେ ଭଲ ଜିନିଷ ମିଳୁଛି। ହଁ ମୋର ନାହିଁ ବୋଉର ବି ଆଣିବି ଆଉ ଏଠି ପାଖରେ ବି କେ କେତେ ଜଣ ଛୁଆ କୋହୁଥୁଲେ ସମସ୍ତଙ୍କୁ ନେଇକି ପଳେଇବି ଆଉ। ଆଉ ତମ ସେ ଯୋଉ ତମ ତମ ଘ ରୁ ଗଲା ବେଳେ ଯୋଉ ରାସ୍ତାଟା ତା ସା ତା ଦି ସାଇଡରେ ବୋହୁତ ଗଛ ଅଛି ନାଁ? ହଁ ମୁଁ ଆଗୁରୁ ଯାଉଥିଲି ସକାଳୁ ଚା ହଁ ମୁଁ ସକାଳେ ଆଗେ ଅଗୁରୁ ଯାଉଥୁଲି। ଫୁଲ ଆଣିଆକୁ ଯାଉଥୁଲୁ ଦୌଡିିଆ କୁ ଯାଉଥୁଲୁ ସେଇପଟେ ଯାଇଚୁ ବୋହୁତ ବାଟ ଯାଇଚୁ। ଆଉ ଥରେ ଏଇ ସଁ ସେଇପଟେ ଯିଆ ପାଇଁ ତମ ସେଇପଟ ରାସ୍ ତ ଦେଇକି ବି ଆମେ ଯାଇଥିଲୁ। ଯୋଉ ତା ତ ଯୋଉ ହନୁମାନ ମନ୍ଦିର ନାହିଁ ନାଁ ସେପଟେ ଆଉ ସେଠିକି ଯିବା ପାଇଁ ଆମେ ସେଇପଟେ ଥରେ ଯାଇଥିଲୁ।
ଆଚ୍ଛା ବି ଯେତୋଳେ ଆସଚ ଆମ ପାଖରେ ମତେ କହିବ ଆମ ଘର ଆଡ଼େ ଆସିବ ବୁଲିକି ଯିବ। ହଁ ଆମ ଘର ଏ ପାଖରେ ପରା ମନ୍ଦିର ପାଖରେ।
ଆଉ ତମ ପାଖରେ ହେଠି ପାଖରେ କି ମନ୍ଦିର ସେଠି ଅଛି? ଆଉ ମଙ୍ଗଳା ମନ୍ଦିର ହଁ ଆମର ତେ ଅଛି। ଆଉ ଯା ମଙ୍ଗଳା ମନ୍ଦିର ସିଏ ଅ ଅ ଅଧିକ ମନ୍ଦାର ଫୁଲ ବୋଧେ ଲାଗୁଥୁବ? ହଁ ମଂ ଗୋଟେ ମଙ୍ଗଳା ମାଙ୍କ ଠାରୁ ଲାଗିବନେଇ ନାଁ ନେବା ହନୁମାନଙ୍କଠି ଆଉ ଗୋଟେ ମନ୍ଦାର ଫୁଲ ବୋହୁତ ଲାଗେ। ତମେ ଯୋଉ କହିଲନି ମ ମଙ୍ଗଳା ମନ୍ଦିର ହଁ। ମତେ ବି କବାଡ଼ି ଖେଳିଆକୁ ଭଲ ଲାଗେ। କଁ କହିଲୁ? ହଁ ଏଥର ପଇସା ପତ୍ର ନେଇକି ଯିବାକୁ ପଡିବ ଆଉ ଟିକେ ଖର୍ଚ୍ଚ କରିବି। ଆରେ ମତେ ବି କବାଡି ହିଲେ ଭଲ ଲାଗେ କିନ୍ତୁ ଏ ମୁଁ ଯୋଉ ପତଳାକୁ ଆଡେ ମୋର ଟିକେ ଉଚ୍ଚତା ଟିକେ କମ ବୋଲି ମୁଁ ଆଉ ଖେଳି ପାରିଲିନି ଆଉ। ଆଉ ଥରେ ପଡିକି ମୋ ହାତ ଭାଙ୍ଗି ଯାଇଥିଲା ଆଉ ମୁଁ ଆଉ ଖେଳି ପାରୁନି ଆଉ।
ଆଚ୍ଛା।
ଆମର ଆମର ମୋତେ କିନ୍ତୁ କବାଡି ପସନ୍ଦ ନୁହେଁ ମତେ ପସନ୍ଦ ବ୍ଯା ବ୍ୟାଟମିଟନ ଓହୋ।
ମତେ ବ୍ୟାଡମିଣ୍ଟନ ପସନ୍ଦ କିନ୍ତୁ ଗାଁ କଥା ସମସ୍ତେ ରାଜି ହେବେନି ଆମ ଘର ରାଜି ହେଲେ କଣ ଲାଗିବ ଗାଁ ଲୋକ ଟିକେ ଅଲଗା ପ୍ରକାର କଥା କହିବେ।
ହଁ ଆମର ବି ଏଇଠି ଆମେ ବି ଚାରିଟା ବେଳ ହେଲେ ଚାରିଟା ବେଳେ ହେଲେ ଆମେ ସବୁ ଛୁଆ ମିତିକି ଖେଳୁ। ହଁ ଆଉ ତମର ସେଠି ଛୁଆ ମାନେ କି କି ଖେଳ ସବୁ ଖେଳନ୍ତି? ଆମର ଏପଟେ ଚାରିଟା ବଜିଲେ କ୍ରିକେଟ ଖେଳିବାକୁ ଯିବେ ଛୋଟ ଛୁଆଙ୍କର ଗୋଟେ ପଡିଆ ବଡ ପିଲାଙ୍କର ଗୋଟେ ପଡିଆ ହେଇଯାଇଛି ଆମର ଏଠି ପଡିଆର ଅଭାବ।
ହେ ଆରେ ଆମର ବି ଏପଟେ ସେଇଆ ଏ ଆମ
ଯୁଆଡେ ଯାଉଚନ୍ତି ଫୁଣି ସେଇଟି ଖେଳୁଚନ୍ତି ଏତ ଛୋଟ ଛୁଆଙ୍କ ପ୍ରତି ଖରାପ କଥା ହେଲାଣି ଓ ଭଲ ଆଉ। ହଁ ଆମର ଏଇଟି ଅଛି କିନ୍ତୁ ସେରା ଟିକେ କୋତରା। ଯାଉଛି ଯାଉନାହାନ୍ତି ଖେଳିବା ପାଇଁ କେତେବେଳେ ସଫା କରିଦେଲେ ହେଇଯିବ ଆମ ଗାଁ ତ ସେତିକି ନାହିଁ ଆଉ। ଛୁଆଗୁଡା ହନ୍ତ ସନ୍ତ ହଉଚନ୍ତି ଏବେ ଗାଁ ଗାଁ ବୁଲିକି ଜଣେ ଯାଉ ଚନ୍ତି ସବ ଯୋଉ ଆବର୍ଜନା ଗୁରା ସବୁ ତାଙ୍କ କତିକି ନଉଚନ୍ତି। ତମ ହେଟିକି ଯାଉଛନ୍ତି ନାଁ ହଁ କାଇଁ ନା ତ। ହଁ ଆମର ଏବେ ଏପଟେ ଯାଉଚନ୍ତି ଏ ବୋଧେ ସପ୍ତାହରେ କି ମାସକରେ ଥରେ ମୁଁ ମନେ ନାହିଁ କିନ୍ତୁ ଯାଉଛନ୍ତି ଗଲାବେ ଖୁସିରେ ବଜେଇ ବଜେଇ ଯାଉଚି। ଆଚ୍ଛା ଆଚ୍ଛା ହଁ ଗୋଟେ ଗାଡ଼ି ଜଉ ସକାଳେ ଆସେ ତ ଗାଡ଼ି ହଁ ହଁ ଏଇ ଗୀତ ଟା ବାଜେ। ହଁ ସେଇ ସେଇ ହଁ ଜାଣିପାରିଲି ଥରେ ଥରେ ଆସଚି। ଆଉ ତମର ଯଉ ଏଠି ସଫାସଫି ଅଧିକ ନା ନା କୋତରା ମୋତରା ହେଇକି
ନା ସଫାସଫି ଅଛି ଯାହାର ବ୍ୟକ୍ତିଗତ ଜାଗା ସେମାନେ ତାଙ୍କ ସଫାସଫି ଆସିକି ବାହାରେ କରିଦେବେ ହେଲେ ଆଉ ନିଜ ନିଜ ଘର ବାହା
କରାହଉଛି ଫୁଲ ଗଛ ଟିକେ ରାସ୍ତା ସାଇଡ ଇ ଲଗା ହଉଚି। ତମ ଗାଁକୁ ଥରେ ଯେ ବୁଲିକି ଆସିବାକୁ ପଡିବ ହଁ ଆସେ ଆସେ ମାଗଣାରେ ତତେ କ୍ଳିନୁଇ ଖୋଇଦେବି।
ଆଚ୍ଛା ହଉ ଆଉ।
ଠିକ ଅଛି ପକାନି ସେଇଥିରେ ଆଉ ତମର ସେଠି କିଏ ଅଛନ୍ତି କି? ଛୁଆ ଛୁଆଙ୍କୁ ଟିଉସନ୍ କରନ୍ତି ପଢ଼ା ଛୁଆଙ୍କୁ ଟିଉସନ ଅଛନ୍ତି ମୋରି ସାଙ୍ଗ ମାନ କିଛି ଅଛନ୍ତି
ମୁ କିଏ କରିବେ କି?
ହଁ ହେଇଥାନ୍ତନ୍ତି ହେଲେ ସେ ଛୁଆ ଟା ତା ମାମୁ ଘକୁ ପଳେଇଛି।
ହୁଁ।
ଆଉ ତୁ ଏବେ କଣ କରୁଥିଲି ମୁଁ ବା ଏଇ ତଳେ ବସିିକ ଫୋନ ଚଲଉଥିଲି। ମୋ ଗୋଟେ ସାଙ୍ଗ ଟେ ସହି କଥା ହଉଥିଲି ଆଉ ସିଏ ଗଲା ତା ବାସି ଯିବା ପାଇଁ ମୁଁ କହିଲି ଆଉ କାଇହିଁ ବସିବି ମୁଁ ଯାଇ ସେ ଟେ କ ଥାାଇ ଯେ ଆଉ। ଭଲ କରୁଛୁ ମତେ କଲ କରିକି। ମୁଁ ଭାବୁଥିଲି ତତେ କଲ କରିବି ତୁ ମତେ କଲ କରିଦେଲୁ ଆଉ। ଖାଇଛୁ କଣ? ମୁଁ କଣ ଖାଇଛି ଖରା ବେଳେ କଣ ଖାଇଥିଲି ମୋର ମନେ ନାହିଁ, ଏବେ କିନ୍ତୁ ଆଉ ଖାଇନି। ପୂା ହଉଥିଲା ନା ସଞ ବଳେ ଖାଆନ୍ତ କଣ ହେଲା ହଁ ଟିକେ ଯିବାକୁଡିବ ଟ ଅଧିକ ପତଳାଇ ଯିଏ ଦେଖୁ କ ଏତେ କଣ ପତଳା କଣ ହେଇଛି। କ ନାହିଁ ଡକ୍ଟର ଯାଇ ଦେଖେଇଦବା ଆଉଖେଇ ଦେହ ଭଲହିବ ଆଉ ତମର ସେଠି ସନ୍ଧ୍ୟା ବଳେ ପାଠ ପଢନ୍ତି ନା ସଧ୍ୟାବେଳେ ହଁ ସଧ୍ୟା ସକାଳ ଏଇ ଦି ମାନ ସଞ୍ଜ ଦେଲା ବେଳେ ସଞ୍ଜ ଦେଲା ସମୟରେ ସନ୍ଧ୍ୟା ସମୟ ଘ ମ କରନ୍ତି। ହଁ ସେଥିପାଇଁ ମୁ ପଦା ଟିକେ ବସିଲି ନହେଲେ ଖାଇଥାନ୍ତନ୍ତି। ସେଇ ଟାଇରେ ଓହୋ ସନ୍ଧ୍ୟାବେଳେ ଖାଇବା
ହେଇ ଆମ ଘରେ ତ ଦୁନିଆ କଥା ଶୁଣେଇବେ ଆଉ ଦିନଟା କଣ କରୁଛୁ ଠିକ ସନ୍ଧ୍ୟା ସତ ପାଠ ପ
ହଁ ଏଟା ବି ଠିକ କଥା।
ହଁ।
ଆଉ ତମର ତ ସେଠିକି କାହାର ଗାଈ ଅଛି। ଅଛି କି ଆମର ଏଠି ଜଣଙ୍କର ଦରକାର। କରିଥିଲା। ଆଚ୍ଛା ବିକିବା ପାଇଁ ଅଛି ମୁଁ ତ ବୁଝିକି କହିବି ହେଲା ବିକୁଛନ୍ତି ଏଇଠି ପାଖରେ ଜଣେ ଅଛି କ ଆ କହିବି